ହାଲୋ।
ବ୍ରୋ ଭେରି ଗୁଡ଼୍ ମର୍ଣିଂ।
ଗୁଡ୍ ମର୍ଣ୍ଣିଂ ଗୁଡ୍ ମର୍ଣ୍ଣିଂ କଣ କରୁଛ?
ଏଇ ବସିଛି ଖରା ହେଉଛି ଆଉ କଣ କରିବା।
ହଁ ଖରା ତ ହଉଛି।
ହଁ ସେଇ ବା।
ଖାଇଛ କଣ?
ଖାଇବି ଆଉ କଣ? ଏଇଆ ଆଉ ବିସ୍କୁଟ୍ ଫିସ୍କୁଟ୍ ଖାଇକି ରହିଛି ତାପରେ ଆଉ
ବିସ୍କୁଟ ଖାଉଛ?
ହଁ।
କାଇଁ ଆଉ ଉପମା ଖାଉନା।
ଉପମା ହଁ ଉପମା ଖାଇବାକୁ ଇଚ୍ଛା କିନ୍ତୁ ଉପମା ସାଙ୍ଗରେ ଲଗେଇକି କଣ ଖାଇବୁ? ଘୁଗୁନି ଦରକାର ନା।
ହଁ ସେଟା ତ ଠିକ କଥା।
ତ ଉପମା ସାଙ୍ଗରେ ମୋତେ ଘୁଘୁନି ନହେଲେ ଭଲ ଲାଗିବନି।
ନାଇ ଠିକ କଥା ଠିକ କଥା ଯୋଉ କଥା କହିଲ ପୁରା ଏକଦମ ଘୁଗୁନି ନହଲା କାଇଁ ସେ ମୋ ଆଉ କଣ ଲାଭ କିଛି ନାହିଁ।
ହଁ।
ଶୁଖା ଶୁଖା ଲାଗିଵ।
ବାସ୍ ବାସ୍ ମତେ ବେଶୀ ଉପମା ଟା ଶୀତ ଦିନରେ ବହୁତ ବଢିଆ ଲାଗେ।
ଆରେ ଆରେ ଶୀତ ଦିନେ ତ ପୁରା ମସ୍ତ ଲାଗିବ ନା ପୁରା ଗରମା ଗରମ ଆସୁଥିବ ଓହୋ।
ବାସ୍ ବାସ୍। ବିଭିନ୍ନ ପ୍ରକାର ପନିପରିବା ଆ ତା ସାଙ୍ଗରେ ଟିକେ ସିମେଇ ପଡ଼ିଯାଇଥିବ ଓହ ଆ ଖାଇବା ପୁରା ଦମଦାର ହେଇଯିବ।
ତୁ କିନ୍ତୁ ସେ ତା ସହିତ ମଷ୍ଟ ଗୁଗୁନି ହେଇଥିବା ଦରକାର।
ହଁ ଖୁଗୁନି ହେଇଥିବା ଦରକାର।
ସେଇଟା ସୁଖା ସୁଖା ନା ନାକ ଶୀତ ଦିନ ତ ଏକ ସିତ ତ ହଉଥିବ ତ ଗରମ ଗରମ ଖାଇବାକୁ ପୁରା ମଜା ଆସୁଥିବ।
ହଁ।
ଆପଣ।
ବଢ଼ିଆ ଲାଗେ ଖାଇବାଟା ଆ କହିଦେଲୁ ଏଇଖିନା ପାଟି ରୁ ଲାଳ ବୋହିପଇଲା।
ଆଉ କୁଆଡେ ଯିବୁ କୁଆଡେ ବଲିବାକୁ?
କୁଆଡ଼େ ଦେଖିବା ବୁଲିବାକୁ ତ ଏଇ ରଜରେ ଭାବିଛି ଆଉ କୁଆଡ଼େ ଗୋଟେ ଯିବା ଆଉ।
ଆଉ ହଁ ଦେଖିଆ ମୋ ହଁ ରଜରେ ସେଇ ଟାଉନରେ ତମର ବହୁତ ଭଲ ଜାଗା ଜାଗା ଅଛି ନା
ଟାଉନରେ କଣ ଅଛି ଟାଉନରେ ଖାଲି ସେଇ ଯାହା କୁସୁମା ଅଛି। ଆଉ ନହେଲେ ବିର୍ଜା ମନ୍ଦିର ଅଛି ଆଉ କଣ ଅଛି।
କୁସୁ କୁସୁମା ତାପରେ ଆଉ ବି ଅଛି ଟାଉନ ମେଡିକାଲ।
ମେଡିକାଲ। ଆ ଆହାର କେନ୍ଦ୍ର ଗୋଟେ ବୁଲିବା ଜାଗା ନା
ଅଲଗା ଯୋଉଠି ଯେତିକି ଲୋକ ନୁହଁ ଆହାର କେନ୍ଦ୍ର ସେଇଠି ସେ ଛାଡ଼ ଆମର ବିରଜା ମନ୍ଦିର ଅଛି ତାପରେ ସେ ଯଉ ବୌଦ୍ଧ କଣ ବୌଦ୍ଧ ବିହାର ନା କଣ ତାକୁ କହନ୍ତି।
ହଁ ସେଟା ଅଛି ଯେ କିନ୍ତୁ ସେଠି ଏତେ ଇଏ ନାହିଁ ଏଗୁଡ଼ା ସବୁ ଆମେ ଯାଇଛୁ ବହୁତ। ହେଲା। ଆମେ ବିରଜା ମନ୍ଦିର ମୁଁ ଛୁଆବେଳୁରୁ ଯାଉଛି ହେଲା।
ଆଛା ଆଛା।
ମୁଁ ରତ୍ନଗିରି ଯାଇନଥିଲି ବୌଦ୍ଧ କଥା ଯଉ କହିଲୁ ରତ୍ନଗିରି ମୁ ଯାଇନଥିଲି ରତ୍ନଗିରି ଯାଇଚି ବହୁତ୍ ବଢିଆ ଜାଗା ଆଉ ସବୁଠୁ ମୋତେ ବେଶୀ ଭଲ ଲାଗେ ଆଗେ ରତ ଧଉଳିଗିରି ନା କଣ ଗୋଟେ ଅଛି ଧଉଳି ତ ନୁହେଁ ଆଁ ହଁ ଉଦ୍ଦୟଗିରି ରାଇଟ ରାଇଟ। ମୁଁ ଉଦୟଗିରିଟା ଯାଇପାରିଲି ନାହିଁ। ମାନେ ଏତେ ଦୁଃଖ ଲାଗିଲା କହନା ଆଉ ମୁଁ ଥରେ ଯାଇଥିଲି ସେଠି ବରିର ସାଇବାବା ମନ୍ଦିର ମାନେ ଏତେ ସୁନ୍ଦର ହେଇଛି ମାନେ ନ କହିଲେ ଗଲା। ଆଉ ସେଠିକାର ଯିଏ ବ୍ରାହ୍ମଣ ଯିଏ ହଁ ବ୍ରାହ୍ମଣ ଯିଏ ଥିଲେ ବଢ଼ିଆ ହେଇଛି ନା ମୁଁ ଯାଇଥିବା ନେଇକି ଠାକୁରଙ୍କୁ ଫୁଲ ନେଇକି ସେ ବ୍ରାହ୍ମଣ କହିଲେ କହିଲେ ରଖ, ବାରଟା ଗୋଟେ ବାଜିଲେ ସେ ତୁମର ପିନ୍ଧେଇ ଦେବେ, ବି ସତକୁ ସତ ନେଲା ପିନ୍ଧେଇ ଦେଲେ ଭୋଗ କରେଇଦେଲେ, ମତେ ଗୋଟେ ଗୋଲାପ ଫୁଲ ଦେଲେ। ଜାଣିଛ, ମାନେ ଏତେ ଭଲ ଲାଗିଲା ମାନେ ନକହିଲେ ଗଲା। ଆଉ ସେ ବ୍ରାହ୍ମଣ କାହାଠୁ ବି ପଇସା ମାଗୁନଥାନ୍ତି। ଯାହା ପଇସା ଯିଏ ଦଉଥାନ୍ତି, ସିଏ କହୁଛନ୍ତି ଖାଲି ହୁଣ୍ଡିରେ ପକାଅ। ମୋତେ ଏତେ ଭଲ ଲାଗିଲା, ମତେ ଏଇଟା ଭଲ ଲାଗେ ଚିନ୍ତାଧାରାଟା।
ଠିକ ନା ସେଇଟା ହିଁ ଆକ୍ଚୁଆଲି ଗୋଟେ ବା-ବା-ବ୍ରାହ୍ମଣ କେବେ ଡିମାଣ୍ଡ କରିବନି ଯେ ତମେ ଦିଅ।
ହଁ ହଁ।
ସେଇଟା ତମେ ତମ ଇଚ୍ଛାରେ ଯାହା ଦବ, ସେ ତାକୁ ଆକ୍ସେପ୍ଟ କରିବ।
ହଁ ବହୁତ ବଢ଼ିଆ ହେଇଛି ମନ୍ଦିର, ଦେଖିଲି ଲିଟ୍ ଟ୍ ଆଣ୍ଡ କ୍ଲିନ୍, ଲାଟିନ୍ ବାଥରୁମ୍ ସବୁ କିିଛି ଅଛି। ସେଠି ବୋଧେ ଲୋକ ଯାଇକି ରହନ୍ତି ନା କଣ? ଏତେ ବଡ଼ ବଡ଼ ବିଲ୍ଡିଙ୍ଗ ହେଇଛି ସେଇଠି, ସେଇ ସାଇବାବା ମନ୍ଦିର ପାଖରେ।
ଓ ହଁ। ନା ମୁଁ ମୁଁ ବି ସାଇବାବା ସେଇ ସାଇବାବା ମନ୍ଦିର ଯାଇଥିଲି କିନ୍ତୁ ଟେନ୍ଥ ବେଳେ।
ଓହୋ ହୋ।
ବହୁତ ବର୍ଷ ହେଲା ବି ଯାଇନେଇ ଦେଖିଆ ଦେଖିଆ କେବେ ହଉଚି।
ଆ ମୁଁ କଲେଜ ଟାଇମରେ ଥରେ ଯାଇଥିଲି ଗୋଟେ କୋଉ ଛୁଟି ପଡ଼ିଥିଲା। ମୋର ମନ ହେଲା କଣ ମୁଁ କହିଲି ଯାଏ, ଆଜି ତ ବରି ସେ ସାଇବାବା ମନ୍ଦିର ଯିବି ଆଉ। କିଛି ନଥିଲା ଏକ ବାର ଗାଁ ରାସ୍ତା ନା ଏତେ ବି ଗାଡି ନାହିଁ ମୁଁ ଆରାମରେ ଧୀରେ ଧୀରେ ଚଲେଇକଲି ବୁଲି ବାଲିକି ଆସିଲି। ସେଠି ଅଧଘଣ୍ଟେ ଭଳିଆ ରହିଲି, ଆରାମସେ ଆସିଲି।
ସେଠି ଗୋଟେ ଅଛି, ଆଉ ଗୋଟେ ଅଛି ରିଷିପୁର ସାଇ ମନ୍ଦିର।
ଜାଣିନି।
ପୁରା ନଈ କୂଳ କୂଳରେ।
ଓହୋ। ହେଇଥିବ, ମୁଁ ଜାଣିନି।
ଇଏ ମସ୍ତ ଜାଗା, ମୁଁ ଯାଇଥିଲି ସେଇ ନାଇନ୍ଥ ଟେନ୍ଥ ବେଳୁକୁ
ଓହୋ ହୋ, ଓହୋ।
ମସ୍ତ ଜାଗା ବା। ପୁରା ନଈ କୂଳେ କୂଳେ ବନ୍ଧେ ବନ୍ଧେ ଯିବୁ ଗଡିଯିବୁ, ହେଲା ଆମ୍ବ ଟୋଟାଟେ, ସେ ଆମ୍ବ ଟୋଟା ରେ ସାଇ ମନ୍ଦିର ହେଇଛି ଆଉ, ଉଫ
ଆଚ୍ଛା।
ପୁରା ଗୋଲାପ ଫୁଲ ବଗିଚା।
ହଁ, ସେଇଟା କେତେ ବାଟ ଏଇଠୁ ହବ?
ସେଇଟା, ଆମେ ବରୁହାଁ ପାଖରୁ ଯାଇଥିଲୁ ପାଖାପାଖି ଦଶ ପନ୍ଦର କିଲୋମିଟର। ମାନେ ମୁଁ ଏକ୍ଜାକ୍ଟ ଡେଟ ତ କହିପାରିବିନି, କାହିଁକିନା ସେତେବେଳେ ମୋ ପାଖରେ ତ ଫୋନ ଫୋନ୍ କିଛି ନଥିଲା।
ସେଟା ରିଷିପୁର ସାଇବାବା ମନ୍ଦିର, ମାନେ ବରି ସାଇବାବା ମନ୍ଦିର ଭଳି ନା ହଁ, ମାନେ ବରି ସାଇବାବା ମନ୍ଦିର ଭଳିଆ?
ବହୁତ ଉଞ୍ଚାରେ। ନା ନା, ବରି ସାଇ ମନ୍ଦିରଠାରୁ ଟିକେ ନିଚ୍ଚା, ବୁଝିନ ମାନେ ଏତେ ସ୍ପେସ ନାଇଁ
ଆଚ୍ଛା। ଓ ହୋ ହଁ।
ମୁଁ-ମୁଁ ଯୋଉ ଗୋଲାପ ବଗିଚା ଯୋଉ କରିଥିଲେ, ସେତେବେଳେ ଆମେ ବରିରେ ଗୋଲାପ ବଗିଚା ନଥିଲା, ବରିରେ ତ ଏବେ ଗୋଲାପ ବଗିଚା ହେଇଯାଇଛି।
ଓହୋ। ମୁଁ ଦେଖିନି ଆଉ। ମୁଁ ତ ଯିବି ଯିବି ଯାଇପାରୁନି, ତାପରେ ଏପଟେ ଯୋଉ ଖ ଖରା ହଉଛି ଯାଇ ହେଉନି କୁଆଡ଼େ। ମୁଁ ତ ଏପର୍ଯ୍ୟନ୍ତ ସି ଦ୍ଧିବିନାୟକ ମନ୍ଦିର ଯାଇପାରୁନି ଆଉ କଣ କହିବି। ତୁ ତ ଯାଇକି ତ ବୁଲିକି ଆସିଛୁ, ମୁଁ ତ ସେତିକି ବି ଯାଇନି। ଯାଇଛୁ, ଭଲ ଭଲ ଫଟୋ ମାରିଛୁ, ଆଉ କଣ କହିବି। ଆଉ ଆଉ କୁଆଡେ ଯାଇଛୁ? ହ୍ୟାଲୋ।
ହଁ।
ମୁଁ କହିଲି ଆଉ କୁଆଡେ କୁଆଡେ ଯାଇଛୁ?
ନା ଆଉ ବିରଜା ତ ଯାଇଥିଲି। ଆଉ ତାପରେ ଆମର ଯୋଉ ଏହି ଯୋଉ ଦଶ ଜମଙ୍କର
ଦଶ ଅବତାର ନା ସା-ସା-ସାତ ଭଉଣୀ ହଁଲା।
ହଁ ସେ ଦଶ ତମେ ଟେ ଭେଟନା କୋଉଠି ଯୋଉ ପକାନ୍ତେନି ବାରିଣୀ ପଡିଆ।
ହଁ।
ସେଇ
ଆଚ୍ଛା। ମୁଁ ସବୁ ସେଗୁଡା ଯାଇଛି ରେ। ମୁଁ ଏଇଗୁଡା ବୁଲି ବୁଲି ବୁଲି ବୁଲି ବୋର ହେଇଯାଇଛି ହେଲା।
ସେଇଆକୁ ଟାଉନରେ ଯଦି ହବ ଦେଖିିବା କଣ ହଉଛି।
ମୁଁ ମହାବିନାୟକ ମନ୍ଦିର ଯାଇନି ବୋଲି ସେଇଥିପାଇଁ ଅସୁବିଧା। ମହାବିନାୟକ ମନ୍ଦିର ଯାଇନି ବରି ଛତ୍ ସାଇବାବା ମନ୍ଦିର ଯାଇଛି ଛତିଆ ତ ଯାଇନି ହେଲା।
ଚ ଚଣ୍ଡିଖୋଲ ତ ଚଣ୍ଡିଖୋଲ।
ହଁ ହଁ।
ଚଣ୍ଡିଖୋଲରେ ରହିଛି ଦି ବର୍ଷ ଜାଣି ନା।
ଚଣ୍ଡିଖୋଲ କଣ ଏ ଯେଉଁ କଲେଜ ପାଠ ପଢୁଥିଲୁ ଓହୋ।
ପ୍ଲସ୍ ଟୁ ପ୍ଲସ୍ ଟୁ।
ଓହୋ ଭଲ ଆଉ। ମୁଁ କହିଲି ଭଲ ଆଉ। ମୁଁ ଯାଇନି ମୁଁ କଣ କହିବି? ତାଉନରୁ ତ କୁଆଡେ ଯାଇପାରୁନି ହ। ମୁଁ ବୋଧେ ଗୋଟିଏ ପିଲା ଯେ ମୁଁ କୁଆଡେ ଏତେ ବୁଲିିନି। ସବୁ ପିଲା ଆଇଥିଙ୍କ ସବୁଆଡେ ବୁଲିଥିବେ।
ନା ନା ଆମେ କୋଉଠି ବୁଲିଛୁ କି?
ହଁ।
କିନ୍ତୁ ମୁଁ ଯୋଉଠି ରହିଛି ସେଇଠି କିଛି ଜାଗା ବୁଲି
ନା। ଫାରଡି ଯାଇଛୁ?
ନା।
ମୁଁ ଆରଟି ଯାଇଛି। ଥରେ ମନରେ ଏଇ ଖରା ଦିନ ମାନେ ବାହାରିଲି ଆଉ। ମୁଁ ଖାଲି ଯାଏ ଆରଡି। ଏବାଟେ ଆମର ଫାଙ୍କା ରାସ୍ତା ନା। ଆଁ ମାହୋଲ ଭଲ। କିନ୍ତୁ ଏହା ବ୍ରାହ୍ମଣମାନଙ୍କର ଗୋଟେ ସେଇଠି ଖରାପ ଉଦ୍ଦେଶ୍ୟ କଣ ନା ତୁ ଜାଣିନଥିବୁ କିଛି ତ ଜାଣିନଥିବେ। ସେ ତୋତେ କଣ କହିବେ କହନି ତମେ କୋଉଠିଆ ଘର କୋଉଠିଆ ଘର। କହିକି ତତେ ନେଇକି ସେଇଠି ଲୁଟି ନେବେ।
କେତେ ତଥାବିି ନେଇଥିଲେ ତୋ କତିରୁ?
ଆଁ। ହାଲୋ।
ତୁ ଯୋଉ ଯାଇଥିଲୁ କେତେ ତଥାବିି ନେଇଥିଲେ ତୋ କତିରୁ ପଇସା?
ମୁଁ ଆ ଭାଇ ତାଙ୍କ କଥାରେ ପଡି ନଥିଲି। ସେ ଜାଗାକୁ ଅଜା ଆଗରୁ ବହୁତ ଥର ଯାଇଛନ୍ତି ତ। ଆଉ ସେ ଅଜା କଣ ହେଲେ ନା ସେ ଘରଟା ମନେ ରଖିଥିଲେ। ଏ ସେ ଗୋଟେ ବ୍ରହ୍ମଣ ନେଇକି ଯାଉଥିଲା। ଆମେ ଆଉ ଗୋଟେ ଲୋକ ଭିତ ଘରକୁ ସର୍ଟ କିଣି ପଶିଗଲୁ। ସେ ପଳେଇଲା ତାର।
ହୁଁ ହୁଁ ହୁଁ।
ସେଇଟା ବା ସେଇଠି ସେ ମନ୍ଦିରରେ ଗୋଟିଏ ଖରାପ କଥା ଯେ ଏଇତ ବ୍ରାହ୍ମଣ ମାନେ ଥିବେ ମାଳ ମାଳ। ତୋତେ କହିବେ କୋଉଠିକା ଘରେ କୋଉଠିକା ଘର କହି ତୋ ମୁଣ୍ଡ ଖରାପ କରିଦେବ ତୁ ତୁ ଭାବିବୁ ଯେ ମୁଁ ଆଙ୍କୁ କିଛି କାହାକୁ ଜାଣିନି। ସିଏ ଭାବିବେ ଯେ ତମମାନଙ୍କୁ ମୁଁ ଭଲ ଭାବରେ ଜାଣିଛନ୍ତି ହେଲା। ମୋ ମତରେ ଯେବେ ବି ଯିବୁ ଘର୍ଷଣ କରିବାରେ ତୁ ଘରୁ ସବୁ ଜିନିଷ ନେଇକି ଯିବୁ ହେଲା। ମୋ ପାଖରେ ସେ କାର୍ଡ଼ଟା ନମ୍ବର ଥିଲେ ବରଂ ପଠେଇଦେବି ସିଏ ତୋତେ ନେଇକି ଘର୍ଷଣ କରିକି ଆଣିକି ତୋତେ ଦେଇଦେବ। ପିଇବୁ ସେଠି ଭଲ ଜିନିଷ ମିଳୁନି ହଁ।
ଯାହାହେଉ ଦେଖିବା ମୋର ତ ଯିବାର ପ୍ଲାନିଂ ଅଛି।
ଓହୋ।
ଯଦି ହବ ମୁଁ କଲ୍ କରିଦେବି ଆଉ।
ହଁ ସାର୍ ନମ୍ବର ଟା ମୋପାଖରେଥିଲେ ମୁଁ ତୋତ ହ୍ୱାଟ୍ଆପ୍ କରିଦେବି। ନେଇଯିବୁ ଆଉ ଭାଇ ସେଠି କି କିଛି ଜିନିଷ ଆଶା ରଖିବୁନି ଯେ ହେଲା ଯାହା ତୁ ଏଇ ଘରୁ
କେତେ ଚାର୍ଜ ନେବେ?
ସେ ତାଙ୍କୁ କଣ ଶହେ ଦୁଇଶହ ଟଙ୍କା ଧରେଇଦେଲେ ସେ କରିଦେବେ। ହେଲା ମୋ ମତରେ ତୁ ଗୋଟେ କଥା ମାନ ତୁ ଘରୁ ସବୁ ଜିନିଷ କରିକି ନେଇଯିବୁ। ଏ ଯୋଉ ପଞ୍ଚାମ୍ବୃତ ନା କଣ ହୁଏନା ନା ଠାକୁରଙ୍କ ପାଖରେ ଘର୍ଷଣ। ଛେନା ଦହି କ୍ଷୀର ଏଇଗୁଡା ସବୁ ତୁ ଘରୁ ନେଇକି ଯିବୁ କାରଣ ସେଠି ଭଲ ଜିନିଷ ମିଳେ ନି। ରେଟ୍ ପ୍ରବଳ କିନ୍ତୁ ତୁ ଯେମିତି ଆଶା କରିବୁ ସେମିତି ମିଳିବନି।
ହୁଁ ହୁଁ ସେଠି ତୁ ଆସେ ମାନେ ନା କଣ ସେଠି ଡବଲ ରେଟ
ହଁ। ହଁ ମାନେ କ୍ଷୀର ତ ମାନେ ଆମେ କ୍ଷୀର ଜାଣିନୁ ନା ସେଠି କ୍ଷୀରଟା ବର ପାଇଞ୍ଚିଆ। ହେଲା ଘର୍ଷଣ କରିଦେବୁ ପିଇଦବୁ ଭାଇ ଶାନ୍ତି। ସବୁ କିଛି ହେଇପାରିବ ଆରଡିରେ ତୁ ଯଦି ଚାହିଁଲେ ତୋର ମନେକର ଭୋଗ କରିବୁ ମାନେ ଖେଚୁଡି ଡାଲମା ସିଏ ବି କରିକି ଦେଇଦେବେ। ଖାଲି ଜାହା ତୁ ପନିପରିବା ଦେବୁ ଜାଳ ଦେଇଦବୁ ସେ ସବୁ କରିଦେବେ ତୋର। ଖାଲି ପଇସା ନେବେ ସେ ଖାଇବେନି କିଛି ତୁ ନେଇକି ବି ପଳେଇ ଆସିବୁ ଖାଇବା।
ହଁ ନା ଧର ମୁଁ ଖାଲି ପଇସା ଦେବି ଆଉ ଜିନିଷ ପତ୍ର ସେ ସବୁ ଆଣିକି ଦେବେ ନା
ଆଉ ଦେବେ ଯଦି ଏଇଆ ଠକାମିରେ ପଡ଼ିବୁ।
ହଁ ସେଇଟା ଭାଇ।
ବୁଝିଲ ନା ତ ମୋ ମତରେ ଭାଇ ତୁ ତୁମ ଗାଁ ଏରିଆରୁ ତୁମ ଜିନିଷ ନେଇକି ଯାଇଥିବ। ତାହେଲେ ଜାଣନ୍ତେ ମୋର ଭଲଟା ହବ ଆଉ ନହେଲେ ସରିଲା ହଇରାଣଟା ହବୁ ଆଉ। ମୁଁ ଯୁଆଡେ ଯାଇଥାଏ ଯୋଉ ଜାଗାକୁ ଭଲ ଭାବରେ ମାର୍କ କରିଦିଏ ସେ ଜାଗା କଣ କେମିତି। ତି
ଓହୋ।
ତାରେଣୀ ମନ୍ଦିର ମୋ ପାଇଁ ସବୁଠୁ ବେଷ୍ଟ
ହଁ ହଁ ବେଷ୍ଟ ବେଷ୍ଟ
ମୋ ପାଇଁ ତାରିଣୀ ମନ୍ଦିର ସବୁଠୁ ବେଷ୍ଟ କାରଣ ତାରିଣୀ ମନ୍ଦିର ରେ ଯାଇଛି କେତେ ଥର ବହୁତ ବଢ଼ିଆ ଜାଗା। ସେଠି ବି ବ୍ରାହ୍ମଣ କେବେ ଡିମାଣ୍ଡ କରେନି ଯେ ମୋତେ ଏତେ ଟଙ୍କା ଦେବ ସେତେ ଟଙ୍କା ଦେବ। ଯାହା ଦେବୁ ସେ ଥାଲେ ପକାଅ ଯାହା ବି ଦେବୁ ସେ ଠାକୁଙ୍କ ପାଖରେ ନେଇକି ଭୋଗ ଚଢ଼େଇବ। ହଁ। ହେ କଉ ଲୋକଙ୍କ ଉପରେ ବି ଚିଡନ୍ତିନି ମୁଁ ନିଜେ ଦେଖିଛି। ସେହି ଯୋଗୁଁ ମୋତେ ତାରିଣୀ ମନ୍ଦିର ବହୁତ ପସନ୍ଦ।
ସେଠିକି କେତେ ସମୟ ଲାଗିବ ଦଶ
କୋଉଠି କହିଲୁ ଆରଡୀ?
ନା ନା।
ଆଉ।
ଏଇ ଯୋଉ କହିଲ ନୁ ଏଯୋଉ କଣ କହନ ଆମର ଯୋଉଁ କନଭରସେସନ
କନଭରଜେସନ୍ ଏ ଏଇ ଯୋଉ କଥା ହଉଛି ତ।
ହୁଁ ହୁଁ।
ଭାଇ ନା ଦଶରୁ ବାର ମିନିଟ୍ ଭିତରେ ଅଟୋମେଟିକ୍ କଟିଯିବ ତୁ କାଟିବାକୁ ପଡ଼ିବନି।
ଓ ହୋ।
ହା ଲା।
ହୁଁ।
ଆଉ ସେଇ କଥା ଆଉ
ଆଚ୍ଛା ଆଛା।
ଆଉ।
ହଁ ଆଉ କଣ ଏଇଆ ସବୁ ଘରେ ବସିବା କଥା ଆଉ ମୁଁ ସେ
ମୋ ପାଇଁ ତାରିଣୀ ମନ୍ଦିର ସବୁଠୁ ବେଷ୍ଟ ମୁଁ ଏପର୍ଯ୍ୟନ୍ତ ମୁଁ ମାନେ ସେପଟ ଜିଲ୍ଲାକୁ ଏପର୍ଯ୍ୟନ୍ତ ଯାଇଏନି ଯେ ଦେବଗଡ଼, ବରଗଡ଼, ନୟାଗଡ଼ ସେ ଏରିିଆକୁ ଟୁଟାଲ ଯାଏନି।
ଓହୋ।